ହଁ କଣ କରୁଚ?
କଣ କରିବି ଏଇ ପୁଅ ଟିକେ ତା ସେପାଖ ଛୁଆଙ୍କ ସହିତ ଖେଳୁଛି ତ।
ଆଜ୍ଞା।
ମୁଁ ସେଇ ବସିଚି ଇଏ କପଡ଼ା ଲୁଗା ଭଙ୍ଗା ଭଙ୍ଗି କରୁଚି ଏବେ ଶୁଖଉଥିଲି। ତାର ଛୋଟ ଛୁଆ ହଜାରେ ହଳ ଡ୍ରେସ୍ କପଡ଼ା ଧୂଳିମୂଳି କରୁଚନ୍ତି।
ସେଇଆକୁ ଶୁଖୋଉଥିଲି ତାକୁ ସଫା କରିକରି ରଖି ଦେଇ ଥିଲି ୟାକୁ ଶୁଖୋଉଥିଲି ଆଉ ଆଜି ତ କଣ ଖରା ଏମିତି ହେଇଚି।
ହଁ ଦି ଦିନି ହେଲାଣି ବୋହୁତ୍ ଖରା ହୋଉଚି।
ହଁ ମଝିରେ ଦିଇ ଦିନି ଏମିତି ପାଗ କଲା ଡ୍ରେସ୍ ପତ୍ର ଶୁଖିଲାନେଇଁ ଆଉ ମୌସୁମୀ ଭଳିଆ ଆସିଲା। ସ୍ମେଲ୍ ମାନେ ଗନ୍ଧ ହେଲା।
ହଁ ହଁ।
ବର୍ଷା ଦିନ ଶୀତ ଦିନ ତ ସେଇୟା ହବ ଶୀତ ଦିନ କଣ ମୁଁ ଛାତ ଉପୁରୁକୁ ନେଇଯାଏ। ଆଉ ବର୍ଷା ଫର୍ଷାର ଇଏ ନଥାଏ ବର୍ଷା ହେବାର ଏତେ କଣ ଥାଏ କି?
ନା ନା ନା।
ମୁଁ ସବ୍ ଛାତ ଓପରୁକୁ ନେଇଯାଏ ଟିକେ ଶୁଖାଏ ଖରା ଖାଏ ତାପରେ ନେଇକି ଆସେ। ଆଉ ଏଇ ଖରା ଦିନ ବର୍ଷା ଦିନରେ ତମେ ତ ବର୍ଷାକୁ ସଫା କରି ଅନୋଉ ଅନୋଉ ତମ ଆଖି ପିଚୁଳାକେ ବର୍ଷା ଆସୁଚି ଗାଜି ଦୋଉଚି। ଆଉ ଛୋଟ ଛୁଆକୁ ଛାଡ଼ିକିରି ଯାଇକିରି ନେଇକି ଆସିଲା ବେଳକୁ କେଉଁଠି ନେଇକି ନେଳି ଫେଳି ହେଇଥିବ ଗୋଡ଼ ଖସିଲା ଗଲା।
କଣ କରିବା ଆଉ। କଣ ଖାଇଥିଲେ ସକାଳୁ?
ସକାଳୁ ଏମିତି ମ୍ୟାଗି ଆଉ ସେଇ ବିସ୍କିଟ୍ ଚା ଏଇଗୁଡ଼ା ସବୁ ଖାଇଥିଲି। ଆଜି ଗୁରୁବାର ତ ଅଲଗା କିଛି ବନା ହୋଇ ନଥିଲା ଖାଇ ଦେଇଥିଲି ସେଇୟାକୁ। ତମେ? ତମେ କଣ ଖାଇଥିଲ?
ମୁଁ ନେଇ ଯାଇଥିଲି ବାପାଙ୍କୁ ମେଡ଼ିକାଲ୍ ନେଇକି ଯୋଉ ଇଟିଲି ବ ଆଉ ପୁରୀ ଖାଇଥିଲି। ଫୁଣି ଆସିକି ଅଳ୍ପ ମାଆ କଣ ତାଙ୍କର ହାଇ ଏଇ କଣ ତ କମର ବିନ୍ଧୁଚି ସେଇଟା।
ଓଃ ହୋ।
ଆଉ ସେ ଫୁଣି ଆସିବେ ବୋଉ ଖାଉଥିଲା ପଖାଳ ତ ମୁଁ ସେଇଠି ବି ଖାଇଦେଲି ଆଉ।
ପଖାଳ ଖାଇଲେ ଯାହା ହଉ ତମୁକୁ ନିଦ ହୋଉନି ନା ନିଦଟା କଣ୍ଟ୍ରୋଲ୍ କରିଦୋଉଚ।
ନା ଯୋଉ ଗରମ ହୋଉଚି ନିଦ କାଇଁ ମୁଁ ତାପରେ
ପଖାଳଟା ଖାଇବା ହିଁ ଭଲ। ମୋର ବି ଥୁଆ ହେଇଚି ଭାତ।
ଯାହା ଯେତେ ଖାଏ କିନ୍ତୁ ବିନା ପଖାଳ ନ ଖାଇଲା କେଇଆଣି ମୋତେ ଲାଗିବ ମୁଁ ତ କଣ ଖାଇନି।
ପଖାଳ ଟା ଗୋଟେ ଓଡ଼ିଆମାନଙ୍କର ଗୋଟେ କହିବ ଜଳିଖିଆ।
ଜଳିଖିଆ
ଏଇ ଯୋଉ ବରା ପିଆଜି ଏଗୁଡ଼ା ଖାଇଲେ ସବୁ ଦେହ ପା ଖରାପ୍ ପଖାଳ ଟା ଖାଇଦବ ଏ ଶୀତ ଦିନେ ଲୋକ ଏଇ ଥଣ୍ଡା ଫଣ୍ଡା ହବ କାଳେ ଖାଆନ୍ତିନି କିନ୍ତୁ ଖରା ଦିନେ ଆଉ ବର୍ଷା ଦିନେ ଏ ପ୍ରବଳ ଲଘୁଚାପ ହେଲେ ସେମିତିରେ ନ ଖାଇବ ନାହିଁ।
ବର୍ଷା ତ ଏ ବର୍ଷ ନାହିଁ ଟୋଟାଲି ଆଉ।
ବର୍ଷା ନାହିଁ ଏମିତି ଙ୍କ ମଝିରୁ ମୁଁ ପେପରରେ ପଢ଼ିଥିଲି କି ଏଇ ମାସ ଲାଷ୍ଟେ ମାନେ ଅନ୍ତ ଅଠେଇଶି ଅନତିରିଶି ଆଡୁକୁ ବର୍ଷା ହବାର ଥିଲା। ଏଇ ଙ୍କ ଏବେ ଦି ଦିନି ହେଲା ହେଇଗଲା ଆଉ ଫୁଣି ସେତିକା ଆଳୁକୁ ହବ। କି ନାହିଁ କେଜାଣି?
ଏଥର ବର୍ଷା ଅପେକ୍ଷା ଘଡ଼ଘଡ଼ି ବିଜୁଳି ବେଶୀ ନା
ଇଏ ତ ପେପରରେ ଖାଲି ପଢ଼ିବ ଘଡ଼ଘଡ଼ି ବିଜୁଳିରେ ଜଉ ଦିନ ଦେଖିବ ଘଡ଼ଘଡ଼ି ବିଜୁଳି ମାରଚି ଆମ ଗାଁରେ ଖାଲି ବଡ଼ ବଡ଼ ତାଳ ନଡ଼ିଆ ଗଛ ବୋଧେ ଚାରିଟା ପୋଡିଯାଇଚି ଆମେ ବି ଦେଖିଚୁ ମାନେ ଏମିତି ପୁ ଚି ଯେ କହିବ ଗି ଗ ଘର ପୋଡିଯିବ କି ଆଉ।
ଆଉ ତମର କୋଉ ପଟେ ସାଇଟ୍ ରେ ଘ ଏଇଟା ଅଛି ଘରଟା?
ଏଠାକ ଇଏ ଉଁ ସାଇଟ୍ ଆଉ। ସମୁଦ୍ର ସାଇଟ୍ ହଁ ସେଇ ପାଖ ସାଇଟ ଆଉ।
ଆଛା ଆମର ଫାଷ୍ଟ ଯୋଉ
ଚି ସେ ଶାଢ଼ୀ କି କହିବ ତିନି ଥର ଭାଙ୍ଗିଲି ସିଏ
ହଁ ସେ ଖସରା ଥିବ ସେଥିପାଇଁ।
ହଁ ପରା ଖସଡ଼ା ଶାଢ଼ି ସିଏ ତିନି ଥର ଭାଙ୍ଗିଲିଣି ଆଉ ଟିକେ ଚୁମକି କାମ ସାଢ଼ିଚି ଇଏ ଗୋଟେ ଆଡୁ ଭାଙ୍ଗିଲା ବେଳକୁ ଆଉ ଗୋଟେ ଆଡୁ ଓଳି ପଡୁଚି ଓଳି ପଡୁଚି।
ହଁ। ଆମର ପା ଏଇ ଯୋଉ ଫାଷ୍ଟ ଜଉ ଘଡ଼ଘଡ଼ି ମାଇଲା ଏଇ ମାନେ ଏଇ ମାସର ସେଇଥିରେ ତାର ଗୋଟେ ସ୍ତ୍ରୀ ଲୋକ ଟେ ବାଥରୁମ୍ ଯାଇଥିଲା ପାଞ୍ଚସା ଟା ମଣ୍ଡଳ ତା ଲୁଗା ଫୁଗା କୁ ସନ୍ଧ୍ୟା ଦବ। ଯେ ଲୁଗା ଧୋଇକି ଆସୁଛି ମାନେ ବେ ମାନେ ଘର ଏପଟ ସେପଟରେ ନା ତାର ବିଜୁଳି ମାଇଲା ସଇଲା ସେ ତାର ଘରେ ଆସି ପଇଲା ସେ ଡେଡ
ଓ ସାଙ୍ଗେ ସାଙ୍ଗେ ମରିଗଲେ
ହଁ ପୂରା ତ ପୂଅ ଫୁଣି ଦି ଦିନି ଆମର ସେଇ ଦିନ ବି ସେ କରେଣ୍ଟ ରହିଲାନି ଦି ଦିନ ପୁରା ଗୋଟେ ଦିନ ଗୋଟେ ରାତି ତା ପରଦିନ ଫୁଣି ରାତି ତା ପରେ ଦସ ଟା ଏଗାର ଟା ମଣ୍ଡଳ କୁ ଦେଲେ ସବୁ ଆମ ପୁରା ସବୁ ସାଇଲେଣ୍ଟ। ଏ ଆଉ ବିଜୁଳି ଘଡ଼ଘଡ଼ି ସବୁ ମାନେ ଜଉ
ଏ ସେ ଯୋଉ ମରିଗଲେ ସେଇଥିପାଇଁ କାଟିଦେଲେ ନା କଣ?
ନା ନା ସେ ଜଉ ଘଡ଼ଘଡ଼ି ବିଜୁଳୀ ଏକେରେ ମାଇଲା ଲାଇନ ପଳେଇଲାନା ଏକେରେ ପୁଣି କୁ ମାରେ ମାରିସି ଯୋଉ ସେ ଯୋଉ ଯେତବେଳେ ଡେଥ୍ ହେଇଗଲା ତାପରେ ସେ ଭଣ ବିଜୁଳି ପାଇଁ ମାନେ ତାର ଫାର ସବୁ ପୋଡ଼ି ପାଡ଼ି ଯାଇଥିଲା କୋଉଠି କଣ ସେ ସେଇ ଡହଳରେ ୟାଡେ ଲାଇନ ଆସିନି ତାପରେ ମୁଁ କେମତି ଭାବୁଥା କେମିତି ଲାଗିବ?
ଗାଁ ରେ ତ ଖାଲି ବା ଟିକେ କଣ ହେଲେ କଟା ହେବ ଫୁନି ଉଁ ଇଏ ଟିକେ ସେମାନେ ଟିକେ ସତର୍କ ଏବେଙ୍କ ଲୋକ ସବୁ ଆଉରି ଇଏ ଯାଣିକିରି ସବୁଟିକେ ସତର୍କ ହେଇଯାଉଛ ନ୍ତି।
ହଁ ହଁ
ଆଉ ସତର୍କ ନ ହେଲେ ତମେ ତାପରେ ଯାର ଜେତବେଳେ ଯାହ ଥିବ ଆମେ ଆଉ କରିପରିବୁନୁ। କଣ ହବ ଲୋକ ଆଉ ନିଜେ ସତର୍କ ରେ ରହିବେନିକି ସମସ୍ତେ କହିବେ ଆମେ ଟିକେ ଆମେ ନିଜେ ସତର୍କ ରେ ରହିବୁ।
ସତର୍କ ରହିବା ଦରକାର୍।
ହେଲେବି ହଁ ମୁଁ କହୁଚି କାଲି ଗୋଟେ ସାଙ୍ଗଟେ ସହିତ ଏମିତି କଥା ହଉଥିଲି ନା ମୁଁ କହୁଥିଲି କି ଯୋଉ ଏଇ ବର୍ଷା ଦିନ ଆସିଲା ଦେଖିବ ଏଇ ସାପ ବେଙ୍ଗ ତ ଯାହା ଇଏ, ମୋର ଜଣେ ପିସି ହେବେ ତାଙ୍କର ତା ନଣନ୍ଦ ଏମିତି ଶୋଇଥିଲେ ଘରେ । ସେ ସାପଟା ପଶି ଆସିଛି ତାଙ୍କର ର ଘରେ ଆଉ ତମେ ଦିନ ସାରା ଆଉ କାମ ଫାମ କରିବନି କି। ଦିନସାରା କାମ ହେଇଚି ସେ ସେଇଠୁ ସେ ସାପଟା କେତେବେଳେ ବେଡ଼୍ ଉପରେ ଭାଙ୍ଗିକି ରଖିଛନ୍ତି ଖଟ ଉପରେ ସେ କମଳ ହେରିଆ। ତାକୁ ଭାଙ୍ଗିକି ରଖିଛନ୍ତି। ସେ ଝରକା ଟା ତାଙ୍କ ଖଟକୁ ଲାଗିକି। ସେ ଝରକା ବାଟେ ଟେ ପଶି ଆସିଛନ୍ତି ଆଉ ପଶି ଆସିଛି ସାପଟା। ଆସିକିରି ସେ ରହିଯାଇଚି ସେ କମଳ ଭିତରେ ରହିଯାଇଚି। ଏମାନେ ଆଉ ଜାଣିନାହାଁନ୍ତି ସେ ଯେତେବେଳେ ରାତିରେ ଘୋଡ଼େଇକି ଶୋଇଛନ୍ତି ସାପ ତା ମାଆକୁ କାମୁଡି ଦେଇଚି, ଯାହା ହଉ ଭାଗ୍ୟ ଭଲ ଏଇ ସ୍ଵାମୀ ଆଉ ପୁଅ ତାଙ୍କର ସ୍ବାମୀ ସ୍ତ୍ରୀ ଛୁଆ ସବୁ ଶୋଇଥି ଥିଲେ। ସେ ପିଲାକୁ କାମୁଡିନି ତା ବା ବାପା କୁ କାମୁଡିନି ଖାଲି ତା ସ୍ତ୍ରୀ କି କାମୁଡ଼ିକିରି ସେ କମଳ ଭିତରେ ଶୋଇଛନ୍ତି। ଆଉ ଯିଏ ହେଲେ ଗୋଟେ ବହୁ ସ୍ତ୍ରୀ ଲୋକ ଟେ ଏତେ ଟାଇମ ଶୋଇବ ଜଣେ ବିଶ୍ଵାସ କରିବ କି। ଏମାନେ ସବୁ ଉଠି ସାଇଲେଣି, ସିଏ ଶୋଇଛନ୍ତି। ତାଙ୍କୁ ଡାକିଲା ବେଳକୁ ଦେଖି ଦେଖିଲା ବେଳକୁ ଏମିତି
ସେ ଜାଣି ପାଇଲାନି କଣ କାମୁଡ଼ିଲା। ସେ ସାପ କାମୁଡି ଦେଇକି ପଳେଇଲା କଣ?
ସେ ନିଦ ହାଉଳାରେ ବୋଧେ ଭାବିଛନ୍ତି ମଶା ଫସା କାମୁଡିଲା କି
ହଁ ରାତିରେ ବା ଏଇ ଗୋଟିଏ ଅସୁବିଧା ଏଇ ଜନ୍ଦା କାମୁଡିଲା ଏଇ ଇଏ କାମୁଡିଲା ଏଇ ସବୁ କଥା। ଆଜି ପା ମୁଁ ସଖାଳୁ ଶୋଇଚି, ବେଙ୍ଗ ତ ଏଇ ବର୍ଷାରେ ଜନ୍ମ ହେଇଛନ୍ତି ଯେ ଏତେ। ଆମର ଏତେ ସଫାସୁତୁରା କରି ବେଙ୍ଗ ଆସି ତାର ମୋ କାନ ଉପରେ ତାର ବ ବସି ଯାଇଚି। ମସାରି ଟଙ୍ଗା ହେଇଚି। ମୁଁ ପୁରା ଡରିକି ଛାନିଆ ମୁଁ କହିନି କିଏ। କିଏ ଆଉ ଆସି ମୁଁ ପୁରା ଡରିକି ଏକାଥରେ ଉଠିଚି। ମାନେ ଏତେ ବାଜ୍ୟ ବେଙ୍ଗ ଗୋଟେ, ଦେଖିଲା ବେଳକୁ ଆସି ମୋ କାନ ଉପରେ ଶୋଇ ପଡିଚି।
ଆଉ ଗୋଟେ ଗୋଟେ ଇଏ ଯୋଉ ଫାପୁଲି ବେଙ୍ଗ ସେ ଯୋଉ କା କାଠ ବେଙ୍ଗଟା ଗୋଟେ ଜାଣିଚ ନା ସେ ଯୋଉ କାନ୍ଥ ଫାନ୍ଥରେ ଚିପ୍କିକି ରହିବେ।
ଚିପ୍କିକି ରହିବେ ହଁ। ତାଙ୍କୁ ଯେତେ ବର୍ଷା ହଉଥିବ ଯେତେ ଘରୁ ବିଦା କରିବା ପାଇଁ ଚାହିଁବ ଯେ ସେଠି ଚିପ୍କି ଯା ଏଠି ଚିପ୍କି ଯା ଏମିତି ହେଇଯିବେ।
ମତେ ବର୍ଷା ଦିନେ ସେ ବେଙ୍ଗ ସେ କାଠ ବେଙ୍ଗଟାକୁ ଭାରି
ଆମର ବା କାଲି ସେ ରୋଷେଇ ଘରେ ଏତେ ବହୁତ ବଡ ଢମଣାଟେ ଦିଟା ବେଙ୍ଗ କଷିକି ଖାଇସାରିଲାଣି। ପେଟ ଯେ ପୁରା ଫୁଲି ହଁ ସେ ଜାଳ ଯୋଉ ଘରେ ରହୁଚି। ପୁରା ଏ ପେଟ ଯେ ଫୁଲିକି ରହିଛି ସେ ପୁଣି ଆଉ ଗୋଟେ ବେଙ୍ଗକୁ ଧରିଚି। ମୁଁ କହିଲି ହଁ ଯେତେ ବେଙ୍ଗ ପାରୁଚୁ ଖାଇଯା। ସେ ବହୁତ ବଡ଼ ବେଙ୍ଗ ଆମ ଛୁଆ ବୋଉ ଘର ଆମର ଆମ ବାଡ଼ିରେ ସବୁବେଳେ ବୁଲିବ। ପଳାଏ ନା ଆମର ତ ନାଗସ୍ୟ।
ଓହୋ ନା ବେଙ୍ଗ ଗୋତ୍ର ଜାର ହେଇଥିବ ଆମର ଯେମିତି ଗୋତ୍ର ସେଇଟା ହେଲା ଆମ ଘରେ ଦେଖିବ ଯୁଆଡ଼େ ଦେଖିବ ସିଆଡ଼େ ବେଙ୍ଗ।
ନା ନା ଆମ ଘର ସାମ୍ନାରେ ପୋଖରୀ ନା ସେ ଅଳିଆ ପୋଖରୀ ସେଠି ରହୁନାହାନ୍ତି ବେଙ୍ଗ ସବୁ। ଏଇସବୁ ଆମ କଣ ମଣରେ ଆସିକି ରହି ଯାଉଛନ୍ତି।
ରହିଲା ମାନେ ଏଗୁଡା ସବୁ
ନଈ ଗୋ ଗୋଟେ ପ୍ରକାର ଆମ ଘର ପାଖରେ ପୁରା ପୋଖରୀ ଏସବୁ ଅଳିଆ ପକଉଛନ୍ତି ସେ ସବୁ ରହୁନାହାଁନ୍ତି ସେଠି ପାଣି ନାହିଁ। ସେଇଟା ସୁଦ୍ ହ୍ରଦଟା। ଆଉ ସବୁ ଆସିକି ଏକଦମ ଏଇ ସିଢି ଘରେ ପଶିଯା ସେ ଗାଧୁଆଘର ବି
ମାଛ ଚା ଚାଷ କରିଦିଅନ୍ତି ହେଲେ ନହେଲେ ସେଥିରେ
ନା ଏଇଟା ଅଳିଆ କରିଦେଲେ ସବୁ ଫୋପାଡିକି ଗାଁ ଭିତରେ ଗୋଟିଏ ପୋ ଗାଁ ଚାରିପିଟି ମଝିରେ ପୋଖରି ଟା। ଏସବୁ ନାସ୍ନା ବାସ୍ନା ସବୁୁ ଫୋପାଡିଲା ଆଉ
ହଁ ହଁ।
ଥରେ ଅଳିଆ ହେଲା ମାନେ ଆଉ ତାକୁ ସଫା କରି ତମେ କଲାବେଳକୁ ତମକୁ ନି ନିଜକୁ ବହୁତ ନାଶନା ଲାଗିବ।
ହଁ କିଏ ବା ପଶିକି ଆଜିକାଲି କିଏ ଅପରିଷ୍କାର କରି ହେବାକୁ ଇଛାହଉଛି।
ହଁ।
ସେ ସମ ଇଏ କହିବ ହେ ସିଏ କରୁନି ସିଏ କହିବ ସିଏ
ଆ ସେଇଟା ତ ଆରମ୍ଭ ହେଇଛି ଆମର ଜଣେ ଅଳିଆ କଲା ସେ କାହିଁକି ଅଳିଆ କଲେ ଆମେ ବି କରିବୁ ଚାଲିଛି ଆଉ। ଗୋଟେ ଆଡୁ ଆମର ସେଉ ଓ ଭଲ ହେଇଛି କାହିଁକିନା ସେଇଟା ଗୋଟେ ରହିବା ଦରକାର ଗାଁ ରେ କାଁହାର ବି ସେମିତି କିଛି କିଛି ଜାଗା ବାଡି ନାଇଁ କିଏ କୋଉଠି ଅଳିଆ ଫୋପାଡିବ।
ନା ଗାଁରେ ଏବେ ସବୁ ଯେମିତି କରିଦେଲେଣି କି ଯୋଉ ଗୋଟେ ଗୋଟେ ଅଳି ହଁ ଗୋଟେ ଏ ଯୋଉ ଇଟା ଆଉ ସିମେଣ୍ଟର ଗୋଟେ କରୁନାହନ୍ତି
ହଁ ହଁ ସେଇଟା ବା ବେଜୁ ବୁଲିଲେ ଯୋଉ ଯେମିତି ଭୁବନେଶ୍ଵର ଆଡେ ବୁଲୁଛି ଗାଡି ଅଳିଆ ଗାଡି ସେମିତି ବୁଲିଲା ଗୋଟେ ପ୍ରକାର ଠିକ୍ ହୁଅନ୍ତା ଇଏ ବା ରାସ୍
ସିଏ କି ସେମିତି ଯଦି କରିଦିଅନ୍ତେ କି ନା ଆମେ ଏ
ହଁ-ହଁ ନା ସେଇ ତ ସେ ଗଡିଆ ଟାକୁ କରିଦେଲେ ଅଳିଆ ଗାଁ ଲୋକ ତାର ଯାହା ଇଚ୍ଛା ଯାହା ଇଚ୍ଛା ସେ ସେଇଠି ପକେଇବ କେହି କିଛି କହିବାରନା
ନାଇଁ ନାଇଁ ଗୋଟେ ଗୋଟେ ଗାଁରେ ସେମିତି କରିଦେଉଛନ୍ତି ଏବେ।
ହୁଁ।
ମାନେ ଲୋକ ସେମିତି ବୁଝାମଣା ଥିଲେ ମିଶା ମିଶି ହେଇକି ବୁଝାମଣା ଥିଲେ ଆଉ ଏବେ ସବୁ କରିଦେଉନାହାନ୍ତି ନହେଲେ ପାର୍କ ଭଳିଆ
ଆମର ତମର ପୁଅ ନା ଝିଅ?
ନା ମୋ ପୁଅ।
ଉଅ କେତେ ବର୍ଷର?
ଏଇ ଅଢେଇ ଉ ହଁା ଏତ ସିଏ ଏମିତି କମ୍ପାନୀରେ ଆଉ। ହୁଁ ଆଉ ତମର? ତମେ କେମିତି କଣ ଘରେ ପଢ଼ାପଢ଼ି ତମର ସରିଲାଣି ନା କଣ?
ନା ନା ସରିଯାଇଛି ଏଇ ଘରେ ଅଛି ଏବେ ଆଉ କଣ କରିବା।
ଟେଲର ଶିଖିଛ?
ଟେଲର ମୁଁ ଖାଲି ଆମର ମୋ ବାପାଙ୍କ ଲୁଙ୍ଗି ସିଲେଇ ଚାଲେ ମୁଁ କୁର୍ତ୍ତୀ କିନେ ସିଲେଇକରେ ନହେଲେ ମୁଁ ମାନେ ଇ ଯୋଉ ଇ ନା ହଁ ଆଉ ଏ ଫିଟି ମାନେ ମୋ ହେଇଥାଏ ଇଏ ସାଇଜି ସୁଇଯା ମାନେ ମୋର ତ ଭାଇ ମାରିଆର ଅଛି ମୁଁ ଫିଟିଙ୍ଗି ହେଇଗଲେ ସଇଲା। କିନ୍ତୁ ମୋର
ମାନେ ଘରେ କିନ୍ତୁ ମେସିନ୍ ଅଛି।
ହଁ ଘର ମେସିନି ଆମର ଦୁଇ ହଜାର ଚାରି ରୁ ଅଛି। ସେ ଇଆଡ଼ିକାର ନୁହଁ ସେ ଦାଦା ଆଣିଥିଲେ ଆସାମରୁ ଆସାମରୁ ହିଁ ରହିଛି।
ଖାଲି ଏମିତି ମେସିନ୍ ନା ଇଲେକ୍ଟ୍ରିକ ମେସିନ୍ ଯୋଉଟା?
ନା ନା ମେସିନ୍ ଉସା ପୁରା ଇଏର କମ୍ପାନୀ ମେସିନ୍ଟା ପୁରା।
ଏଠି ମୋ ପିଇସି ଘର ପାଖରେ ଗୋଟଏ ସ୍ତ୍ରୀ ଲୋକ ଇନ୍ତି ଖୁଡ଼ି ହିସାବ ହେବେ। ସିଏ ବା ବଢ଼ିଆ ସିଲେଇ ତ କରୁଛନ୍ତି କିନ୍ତୁ ମାର୍କେଟ ଭଳିଆ ପଇସା ନଉଛନ୍ତି।
ହଁ ଯା ଏବେ ବା ହେଇଗଲାଣି ସିଲେଇ ମାର୍କେଟ ରେ ଆମର ନଉଛି। ନର୍ମାଲ ଖାଲି ପାଇପିନି ଗୋଟେ ଇଆଡୁଆଡୁ ବସେଇ ଦଉଛନ୍ତି। ସାଢ଼େ ତିନିଶହ ସେଲାନା ତିନିଶହ ତିରିଶ କୋଡ଼ିଏ।
ମୁଁ ଏଇଠି ବାହାରକୁ ଜଣଙ୍କୁ ପଠେଇଲି ମୋ ପ୍ଲାଜୋ ପ୍ୟାଣ୍ଟ ସିଲେଇ କରି କି ଆଣିଲି ଖାଲି ମାନେ ଲମ୍ବା ହେଉଥିଲା ନା ତଳ ଆଡୁ। ମୁଁ ତାକୁ ସିଲେଇ କରିକି କାଟିକି ନୁହଁ ମୁଁ ତାଙ୍କୁ କହିଲି କି କାଟିଦେଲେ କଣ ସେ ଯୋଉ ମଝି ଜାଗା ଟା ଟିକେ ବସିବ ଯେମିତି ସିନ୍ଥେଟିକ୍ କପଡା ନା ଫାଟି
ହଁ ହଁ ଆଚ୍ଛା
ମୁଁ କହିଲି କାଟିଦେଲେ ସିଆଡ଼କୁ ଟାଇଟ୍ ହେଇଯିବ ତମେ ତାକୁ ମୋଡ଼ିକିରି କାଟିଲେ ବି ମାନେ ସେମାନେ ଅଧିକ କାମ ପଡିବ ଅଧିକ ପଇସା ନେବେ ତାଙ୍କୁ କହିଲି। କାଟିବନି ଆଉ ତାକୁ ଇଏ ମୋଡ଼ିକି ସିଲେ କରିଦେବ ଗୋଟିଏ ସିଲେରେ ଯିବ ଆଉ ଖଲି ଚାରିପାଖ ଟିକେ ସିଲେଇ ମାରିଦେବ ଚିରିବନି ଯେମିତି ଆଉ ସେତିକିକୁ କହିଲା ଚାଳିଶ ଟଙ୍କା ଦିଅ
କିନ୍ତୁ ଆମର ମୁଁ କାହାଘ ଟଙ୍କା